ହଁ ଭାଇ
ନମସ୍କାର
ନମସ୍କାର
ଆଉ କଣ ହାଲଚାଲ କିଛି କଣ କିଛି ଫୋନ ଫାନ୍ ନାହିଁ ହାଲ ଚାଲ୍ କଣ?
ଆ କରିନି ଆଉ ଟିକେ ବ୍ୟସ୍ତ ରହିଯାଉଛି ଆଉ
ବ୍ୟସ୍ତ?
ହଁ
ଓ ହୋ।
ଆଉ।
ଆଉ ରଜ ପାଇଁ ଡ୍ରେସ କିଣା କିିଣି ହେଲାଣି?
ହଁ ଡ୍ରେସ କିଣା କିିଣି ହେଲାଣି। କାଲି ଯାଇଥିଲୁ ମୋ ଭାଇ ର ମୋର ଡ୍ରେସ। କିଣିକି ଆଣିଲୁ ଆଉ ବଜାରରୁ।
ଓହୋ। କୋଉଠୁ ଆଣିଲ?
ଆଣିଲୁ ଏମ ବଜାର।
ଓ ଏମ ବଜାର।
ହଁ।
ଓ ଆଚ୍ଛା। କଣ ଆଣିଲ?
ଆଣିଲୁ ଉଁ କୁର୍ତ୍ତା ସେଟ୍ ଗୋଟେ ଆଣିଲି ଆଉ।
କୁର୍ତ୍ତା ସେଟ ନୁହେଁ କି। ଏମ ବଜାରରେ ଟିକେ କ୍ଵାଲିଟି ଭଲ ବୋଧେ?
ହଁ ଜିନିଷ କ୍ଵାଲିଟି ଭଲ।
ରେଟ୍ କେମିତି କଣ?
ରେଟ ସେମିତି ଆଉ ଜିନିଷ ନେଇକି ଆଉ।
ଓ ହୋ।
ରେଟ ତଥାପି ଉଚ୍ଚା ରେଟ।
ଉଚ୍ଚା ରେଟ।
ହଁ।
ଆଚ୍ଛା। ତାହେନେ ଡ୍ରେସ୍ ଆଣିଲ କେତେ ହଳ?
ଆଣିଲି ଦିହଳ ଆଉ।
ଉଁ ହୁଁ ହୁଁ। ଆଉ ତମର ରଜରେ ଏଥର କଣ ହଉଛି?
ଏ ରଜରେ ଆଉ କଣ ଦୋଳି ଫୋଳି ଲାଗିବ ପିଠା ପଣା ହବ। ଆଉ କୁଆଡେ ଟିକେ ବୁଲିବାକୁ ଯିବା ଦେଖିବା ଏମିତି ଆଉ କଣ ପାନ ଖାଇବା।
ଆଚ୍ଛା। ଲୁଡୁ ଖେଳ, ତାସ୍ ଖେଳ କିଛି ହଉନି?
ହଁ ଆମେ ଲୁଡୁ, ତାସ ସବୁ ଖେଳନ୍ତି। ଆଉ କେତେ ପ୍ରକାର ଦୋଳି ଲାଗେ ପଟା ଦୋଳି, ଚକିରି ଦୋଳି ଏମିତି ସବୁ ଲାଗେ।
ହୁଁ ଚକ୍ରି ଦୋଳି ଚକ୍ରିଦୋଳି ଆମର ମୋ ଦାଦା ଥରେ ଲଗେଇଥିଲେ ଚକ୍ରି ଦୋଳି।
ହଁ।
ହୁଁ ସିଏ କଣ କରିଥିଲେ ନା ଗୋଟେ। ଆମର ଗଛର ଡାଳକୁ ଆକାଶୀ ଗଛର ଡାଳକୁ।
ହଁ।
ଆଣି ଦେଇକି ଗୋଟେ ବତ ବଡ଼ ଗାତ କରିଥିଲେ ଗାତଟା ତଥାପି ଆ ଠିଏ ଭଳିଆ ଗାତ ଖୋଳା ହେଇଥିଲା ଖୋଳା ହେଇ ତା ଭିତରେ ପୋତା ହେଇଥିଲା। ହଁ ତାର ଉପର ପଟରେ ଗୋଟେ ମରା ହେଇଥିଲା ଲ ରଡ ଗୋଟେ ପୋତା ହେଇଥିଲା। ସେହି ର ପଟରେ ଗୋଟେ ଆମର କଣ୍ଟା ବାଆଁସି ଯୋଉ। କଣ୍ଟା ବାଆଁଶି ଗୋଟେ ତା ଦେହରେ କଣା କରାହେଇଛି ସେ ରଡ଼ ପୁରା ହେଇଥିଲା ପୁରା ହେଇକି ଜାମ୍ ଦିଆ ହେଇକି ଟାଇ କରାହେଇଥିଲା ତାପରେ ଏପଟରେ ଗୋଟେ। ଆମର କଣ କହିଲ ରସିରେ ଦୋଳି ଲଗା ହେଇଥିଲା ସେପଟେ ଗୋଟେ ରସିରେ ଦୋଳି ଲଗା ହେଇଥିଲା। ଦି ପଟରେ ଦି ଜଣ ବସିବେ ସମାନ ଓଜନ ହବା ଦରକାର ନହେଲେ ଗୋଟେ ପଟ ଉପରକୁ ଉଠି ଯାଇଥିବ ଗୋଟେ ପଟ। ତଳକୁ ପଡ଼ିଯାଇଥିବ।
ହଁ ହଁ, ତାହେଲେ ଏମିତି ୱେଟ ଦେଖିବାକୁ ପଡ଼ିବ। କଣ୍ଟା ନେଇଆସିବ ଓଜନ ହେବେ। କିଏ କିଏ ସମାନ।
ହଁ, ସେମିତି ଆନୁମାନିକ ଗୋଟେ ଆଉ ଇଏ କରିବା। ହଁ। ବସିବେ, ସିଏ ତାକୁ ଏମିତି ବୁଲେଇ ଦେବେ ଦୁଇ ତିନି ଥର ସିଏ ତାପରେ ଆପେ ଆପେ ବୁଲିବ।
ଓହୋଃ ଏଇଟା ଚକ୍ରୀ ଦୋଳି ଆଉ।
ହଁ ହଁ ଚକ୍ରକାର ରେ ଯେହେତୁ ବୁଲୁଛି, ଥେନି ପାଇଁ ତା ନାଁ ହେଲା ଚକ୍ରି ଦୋଳି।
ଓହୋଃ।
ହଁ ହଁ।
ତମ ଆଡ଼େ ସବୁ କି କି ଦୋଳି ଲାଗେ?
ଆମର ଏଠି ଚକ୍ରୀ ଦୋଳି ଲାଗେ, ପଟା ଦୋଳି ଲାଗେ ଆଉ ଝୁଲା ଦୋଳି ଲାଗେ।
ଓହୋଃ।
ହଁ ଝୁଲା ଦୋଳି ଗୋଟେ ନୂଆ ଶୁଣୁଥିବ।
ହଁ, ଝୁଲା ଦୋଳି କଣ?
ସେ ଗୋଟେ ଝୁଲା ଭଳିଆ ଗୋଟେ ହେଇଥିବ ଝୁଲା ଭଳିଆ ଗୋଟେ ଜିନିଷଟେ। ତା ଭିତରେ ବସିକି ଝୁଲିବ। ଜଣେ ଟା ହଁ, ଜଣେ ଟାଣିବ ଆଉ ଜଣେ ହେପଟରୁ ବି ପେଲିନେ ବି ଚଳିବ। ହୁଁ, ହୁଁ, କିଛି ଛୋଟ ପିଲାମାନଙ୍କ ପାଇଁ ଅଛି।
ଓହୋଃ।
ସେମାନେ ପଟା ଦୋଳିରେ ଖେଳିଲେ କାଳେ ପଡ଼ିଯିବେ ଇଏ ହେବେ।
ଓହୋଃ, ଛୋଟ ଛୁଆଙ୍କ ପାଇଁ, ମଝି ମଝିଆ ଲୋକ ପାଇଁ, ବୁଢା ହଢା ପାଇଁ ସବୁ ପୁରା ଆଉ। ।
ଆଉ ଏଠି ପଟା ଦୋଳିରେ ଆମର ସବୁ ପେଙ୍ଗା ମାରନ୍ତି ମାନେ ଏଇ ଯୋଉ ଠିଆ ହୋଇକି ଡେଇଁକି ମାରନ୍ତି। ପଟା ଦୋଳି ପୁରା ଉପରକୁ ଉଠିଯାଏ। ହଁ।
ଯଦି ସେ ଗଛରେ ଲାଗି ଗଲା, ରହିଲା ସେଠି।
ନା ଏତେ ଉଚ୍ଚା ବି ନୁହେଁ। ହଁ, ଛୁଆ ଖେଳନ୍ତି ମଜା ଲାଗେ ଝୁମନ୍ତି।
ଓହୋଃ, ଡିଜେ ବଜେଇ ଦେଉଥିବ ଆଉ କଣ।
ହଁ, ଆଉ କବାଡି ପୁରା ଜୋରସୋରରେ କବାଡି ଚାଲିବ। ଖାଲି କାଦୁଅରେ ସେ ଯୋଉ କବାଡି ଖେଳ ହବ।
ବାପ, ତମେ ଖେଳ ନା?
ହଁ, କବାଡ଼ି ସବୁ ଖେଳ ହବ। କବାଡ଼ିରେ କମ୍ପିଟିସନ୍ ହେବ ପୁରାପୁରି ପ୍ରତିଯୋଗିତା ହେବ କବାଡ଼ି ପ୍ରତିଯୋଗିତା। କବାଡ଼ି ପ୍ରତିଯୋଗିତା ରେ ଯିଏ ଜିତିବ ତାଙ୍କ ପାଇଁ ପୁରସ୍କାର ସବୁ ଥାଏ।
ଇସ୍ ବଢିଆ ଆଉ। ତମ ଗାଁକୁ ଗଲେ ହବ ଆଉ।
ହଁ, ମୁଁ ତ କହୁଥିଲି ସେଇଆ ଆସ ଆମ ଟିକେ କବାଡି ଖେଳ ଦେଖ। ଆମ ରଜ ଟିକେ ରଜ ମଉଜ ଟିକେ ଦେଖ। ଆ ଏଠି ପୁରାପୁରି ବହୁତ ପ୍ରକାର, ଖିଲି ପାନ ସବୁ ହେଇଥିବ ବିଭିନ୍ନ ପ୍ରକାର ମସଲା ଦିଆ ହେଇକି। ହଁ। କବାଡ଼ି ଖେଳରେ ଆମର ଚାରିଟା ଦଳ ହବ। ପ୍ରଥମେ ଦୁଇ ଦଳ ଖେଳିବେ। ତାଙ୍କ ଭିତରୁ ପୁଣି ପ୍ରଥମେ ଦୁଇ ଦୁଇ ଦଳ ଖେଳିବେ ତାଙ୍କ ଭିତରୁ ଯେଉଁ ଦୁଇ ଦଳ ଦଳ ବିଜୟୀ ହେବେ, ସେ ଦୁଇ ଜଣ ଦଳ ପୁଣି ଥରେ ଖେଳିବେ। ତାଙ୍କ ଭିତରୁ ଯିଏ ବିଜୟୀ ହବ ସିଏ ପୁରସ୍କାର ପାଇବ।
ଓହୋ ଆଉ ତମ ଆଡେ ପିଠା ସବୁ?
ପିଠା ଆମର ବିଭିନ୍ନ ପ୍ରକାର ପିଠା ହୁଏ। ଆମର ଏଠି ଆମର ବିଭିନ୍ନ ପ୍ରକାର ସବୁ କରନ୍ତି ଚକୁଳି କରନ୍ତି। ପୋଡ଼ପିଠା କରନ୍ତି, ମଣ୍ଡା ପିଠା କରନ୍ତି, ଇଟିଲି କରନ୍ତି। ଆଉ ଏଣ୍ଡୁରି ବି କରନ୍ତି।
ଓହୋ ଏମିତି ସବୁ ପ୍ରକାର। ରଜରେତ ପୋଡପିଠାଟା ମେନ୍ ନାଇଁ କଣ?
ହଁ ପୋଡ଼ପିଠା, ବାମ୍ଫ ପିଠା।
ଓହୋ।
ବାମ୍ଫୁ ପିଠା କେମିତି ଜାଣିଛ ନା?
ନା।
ସେଇଟାକୁ ଗୋଟେ ବଡ଼ ହାଣ୍ଡିରେ ପାଣି ଦେଇ ଦିଅନ୍ତି।
ଓହୋ।
ପାଣି ଦେଇ ଦେଇକି ତାର ଉପର ପଟ ଢାଙ୍କୁଣୀ ପଟରେ ଢାଙ୍କୁଣୀ ପଟରେ ଗୋ ଟେ ଧଳା ଧୋତି ଧୋତି
ହଁ।
ହଁ ସେ ଧଳା ଧୋତିରେ ତାକୁ ତା ଧେରେ ପିଠଉ ଯୋଉ ବଟା ହେଇଥିବ ବିରି, ଚାଉଳ ପକା ହେଇ ଯୋଉ ପିଠଉଟା ବଟା ଯାଇଥିବ ସେଇ ବଟା ପିଠଉଟାକୁ ତା ଦେହରେ ପୁରେଇ ଦିଅନ୍ତି। ପୁରେଇ ଦେଇକି ଉପର ପଟୁ ଢାଙ୍କୁଣି ଦେଇକି ତା ଉପରେ ଅଟାରେ ଚାରି କର ଟାଣ କରି ଯାଆମ ଦେଇ ଦିଅନ୍ତି।
ହଁ।
ଜାମ ଦବା ପରେ ଆଉ କଣ ବାମ୍ଫ ଯେଉଁ ଗରମ ଯେଉଁ ବାମ୍ଫଟା ତଳପଟୁ ଯେଉଁ ବାମ୍ଫଟା ହେବ ସେଟାଉ ବାହାରକୁ କୁଆଡେ ଯାଏ ନା ସେଇ ହାଣ୍ଡି ଭିତରେ ଖେଳିବୁଲେ। ସେଇ ହାଣ୍ଡି ଭିତରେ ଖେଳିବୁଲିବା ଫଳରେ ସେ ଯେଉଁ ସେ ଯେଉଁ ଭିତର ଯେଉଁ ପିଠଉ ଟା ଥାଏ ତାକୁ ସେ ବାମ୍ଫରେ ଗରମ କରି ତାକୁ ସିଜାଏ।
ହୁଁ।
ହଁ ସେଇଥିରେ ସେଇଟା ହେଲା ବାମ୍ଫ ପିଠା। ତା ଦେହରେ ବିଭିନ୍ନ ପ୍ରକାର ଜିନିଷ ଆମର ପଡ଼ିଥାଏ। ଯେମିତିକି ଆମ ନଡ଼ିଆ। ବାଦାମ, ଆଉ ଚିନି, ଗୁଡରେ ବି କିଏ କିଏ କରନ୍ତି ଆଉ ପିଠଉ ଆଉପି ଥୁ ଆମର ହେଇଥିବ ଆମର କହିଲ କହିଲ ଆମର ଜିରା ପଡ଼ିଥିବ। ଯୋଉ ଆମର ଚାଉଳ ପଡ଼ିଥିବ, ବିରି ପଡ଼ିଥିବ। ଆଉ ସେଥିରେ ଖାଇବା ସୋଡା ବି ବି ପ
ଦୁନିଆ ପଡିଥିବ ଖାଇବା ସୋଡା ପକେଇଲେ ଏଇଟା ଟିକେ ଫୁଲିବ ଟିକେ ଫସ
ହଁ ଟିକେ ନରମ ହବ ଭଲ ଲାଗିବ ହୁଁ। ଆଉ ପୋଡ଼ପିଠାଟା କେମିତି ହୁଏ ପୋଡ଼ପିଠା ଆମର ଏଇଠି ହୁଏଯେ କିନ୍ତୁ ଟିକେ କମ୍ ହୁଏ। କେମିତି କଣ?
ପୋଡ ପିଠା ବୋଧେ ହା ସେଇ ହାଣ୍ଡିରେ କରନ୍ତି। ତା ଧିଅରେ ପାଣି ପୁରେଇ କାଠି ଦେଇ ଦିଅନ୍ତି। ତା ଉପରେ କରନ୍ତି ହଁ। ତା ଉପରେ ସେ ନିଆଁ ଥୋଇ ଦିଅନ୍ତି ଯୋ ମାନେ କଢେଇରେ, କି ହାଣ୍ଡିରେ ଯିଏ ଯୋଉ ଥିରେ କରିବ ଆଉ।
ହୁଁ ଆଗରୁ ସବୁ ମାଟିର ଜିନିଷ ବାସ ମାଟି ପାତ୍ରରେ କରାହଉଥିଲା ନୁହେଁ କି ହଁ ହଁ।
ହେରା ପୁରା ପୋଡିଗଲେ ତା ସାଇଟ ସାଇଟି ତାହେଲେ କାଢି ଦିଅନ୍ତି ଆଉ କଣ।
ସେ ପୋଡା ଭାଗ ଗୁଡା ଖାଇବାକୁ ଟିକେ ଭଲ ଲାଗେ ଆଉ ମୁଡି ମୁଡୁ ଲାଗେ ଆଉ। ସିଏ ବି ସେଇ ଏକା ପ୍ରକାର ପି
ହଁ ଏକା ପି ଠା ହଁ ଏକା ଏଇଟା କେବଳ ବାମ୍ଫରେ ହବ ଆଉ ସେଇଟା
ଅଁ ଆଚ୍ଛା ଆଚ୍ଛା ତାହେଲେ ଏମିତି ହୁଏ ତାହେଲେ?
ହଁ।
ହଁ ଆଉ ତା ସହ କଣ ଖାଆନ୍ତି ଗୁଗୁନି କରନ୍ତି?
ଘୁଘୁନି କରନ୍ତି ଆଉ ବି ତା ଦେହରେ ସାମ୍ବର ଚଟଣୀ ହେରିଆ କରନ୍ତି ଲଗେଇକି ଖାଆନ୍ତି।
ଆଁ ଇଟିଲି ସାଙ୍ଗରେ ସମ୍ବର ଆଉ କଣ ଆଉ ସେ ଯୋଉ ଜିନିଷ ଅମୂଲ୍ୟ।
ହଁ ବଢିଆ ତ ଆଉ।
ହୁଁ ଆମ ଆଡେ ଇଟିଲି ଏଠି ବଢିଆ ହୁଏ। ଇଟିଲି କରନ୍ତି ଆମର ଏଠି ସବୁ ପିଠାପଣା ଦିଆ ନିିଆ ବି ହୁଏ।
ହଁ ଯାହାର ଯାହା ହେଇଥିବ ଦେବେ ଆଉ କଣ।
ହୁଁ ତମର ଏଇଟା ହେଇଛି ଆମକୁ ଦବ ଆମର ସେଇଟା ହେଇଛି ତମେ ଦିଅ। ହଁ ଦିଆ ନିଆ ହୁଏ ଭଲ।
ସେଇଟା ଦବା ନବା ଭଲ ନା ଆଉ ତାଙ୍କର କଣ ଯଦି ନୂଆ ଜିନିଷ ହେଇଥିବ ସେ ଆମକୁ ଦେଇଥିବେ। ଆମର ଯଦି କଣ ହେଇଥିବ ତାଙ୍କ ଘରକୁ ଯିବ।
ପୌରାଣିକ ରୀତି ଟିକେ ବଜାୟୀ ରଖିଛି ଆଉ।
ହଁ। ଆଉ ଏବେ କଣ କରୁଛ?
ମୁଁ ଏଇଠି ଏବେ ବୁଲୁଛି ଆଉ।
ଓ ହୋ। ଆଉ ରଜ ଆସିଲାଣି ଦୋଳି ମୋଳି ଲଗଉଥିବ ଆଉ କଣ।
ହଁ। ନାଁ ଏଥର ଦୋଳି ଟିକେ ବ୍ୟବସ୍ଥା ଟିକେ କମ୍ ଅଛି କାରଣ ଟିକେ ଏଥର ହଁ ଗଛ ବୁଛକୁ ଟିକେ ଆମେ ଟିକେ ଏବେ ଭଲ ପାଉଛି ସେ ଯୋଉ ଡାଳ ଫାଳ ଭାଙ୍ଗି ଯାଉଛି ଏଥିରେ ନାଁ ଏଥର ଯୋଉ ଝଡ ପବନ ହେଇଥିଲା ସେଥିରେ ଆମର ଡାଳ ପତ୍ର ସବୁ ଭାଙ୍ଗି ଯାଇଥିଲା ସେଥିପାଇଁ ଟିକେ ଆଉ ଇଏ ହଉଛି ଆଉ।
ହଁ ଏମନ୍ତ କଥା ଆଉ ଗଛଟେ ଲାଗିବା କେତେ କଷ୍ଟ ନାଇଁ କଣ?
ହୁଁ ଗଛ ଲଗେଇବା ବହୁତ କଷ୍ଟ ଅଛି ଡାଳ ଫାଳ ଯୋଉ ଭାଙ୍ଗି ଯାଇଛି ସେଥିପାଇଁ ଆଉ ଏଥର ଟିକେ ପିଲାମାନେ ଟିକେ କହିଛନ୍ତି ଆଉ ଗୋଟିଏ ଜାଗାରେ ଦୋଳି ଲଗେଇବା ସେଇଠି ଯାଇ ସମସ୍ତେ ଭଲସେ ଖେଳିବା।
ହଁ ଆମର ଗୋଟେ ଜାଗା ଦୋଳି ଲାଗିବ ସେଇଠି ସମସ୍ତେ ଖେଳିବେ ଆଉ ରଜପାନ ଖିଲିପାନ ସବୁ ଖାଇବେ। ଖିଲି ପାନ ବୁଝି ପାରୁଛ ନା ମାନେ ଗୋଟା ପାନ ତା ଦେହେରେ ଏ ଗୋଟେ କିମମ୍ ଭଳିଆ ଗୋଟେ ଅଛି ଗୋଟେ ମସଲା ତାକୁ ଦିଅନ୍ତି ତା ଦେହେରେ। ମୁଁ ବହୁତ ଅଧିକ ପରିମାଣରେ ଟିକେ ଦିଆଯାଏ ଯୋଉ ମସଲା ଆଉ ଧଣିଆ ଆଉ ଆମର ଯୋଉ ପାନମଧୁରୀ ଆଉ ନଡ଼ିଆ ଏଇଁ ଯୋଉ ଆଉ ଗୋଟେ ନଡ଼ିଆରେ ଏଇ ଯୋଉ ସରୁ ସରୁ କରି କଟା ହେଇଥିବା ବିଭିନ୍ନ ରଙ୍ଗର ହେଇଥିବ ସେଟା ଆଉ ଯୋଉ ଧ ଧଳା ଧଳା ଧଳା ଧଳା ଜିନିଷ ବଟିକା ଟାଇପି ର ମିଠା ଲାଗେ ସେଗୁଡ଼ାକ ହୁଁ। ଲାଷ୍ଟକୁ ତ୍ରିଭୁଜ ଆକାରରେ କରି ଖିଲି ଭଳିଆ କରିକି ମୋଡି ଦିଅନ୍ତି ତା ଉପରେ ଟିକେ କର୍ପୁର ଲଗେଇକି ନିଆଁଟିଏ ଲଗେଇ ଦେଇକି ବାସ୍ ପାଟିରେ ପୁରେଇ ଦିଅନ୍ତି। ଦାଟ୍ ଜି ଦ ଖିଲି ପାନ, ସେଇଟା ଆମର ଖିଲି ପାନ।
ଉଁ ହୁଁ। ଏମନ୍ତ କଥା।
ହଁ। ଖିଲିପାନ।
ହଁ ଭଲ ଆଉ ରଜରେ ସବୁ ଖାଇବ ଆଉ।
ହୁଁ ହୁଁ। ରଜ ରେ ଏଠି ଆମର ଜଣେ ନନାଙ୍କ ଦୋକାନ ଅଛି ନନା ସବୁ ରଜରେ ସବୁ ଛୁଆଙ୍କୁ ଯିଏ ଯେତେ ଯାଅ ଖିଲି ପାନ ଦିଅନ୍ତି।
ଓହୋ।
ନନାଙ୍କୁ ସବୁ ବହୁତ୍ ଭଲ ପାଆନ୍ତି। ଆମର ନନା ଆଉ ତମ ସିଆଡେ କଣ ରଜ ସେମିତି କିଛି ହୁଏ ନା କିଛି
ହଁ ହଁ। ରଜରେ ବହୁତି ପାନ ମାନେ ସବୁ ହୁଏ। ମାନେ ଇଭେଣ୍ଟ ପୁଣି ଆ ହୁଏ। ତ ଡିଜେ ବଜେଇକି ସବୁ ପିଲାମାନେ ନାଚନ୍ତି।
ରଜ ଉତ୍ସବ ହୁଏ ନା କଣ? ଆଚ୍ଛା। ଆଚ୍ଛା। ତା ହେଲେ ଏମିତି ହୁଏ ନାଇଁ କି?
ହଁ।
ଆଉ ସକାଳୁ କଣ ଖିଆ ପିଆ ହେଇଚି?
ସଖାଳୁ କଣ ଖାଇଥିଲୁ ଯୋଉ ବିସ୍କୁଟୁ। ଆଉ ଏବେ ତ ଆସିକି ପରଟା ଆଉ ଭଜା ଆଉ କ୍ଷୀର ଖାଇଥିଲି।
କ୍ଷୀର ଗାଈ କ୍ଷୀର ଦଉଚି ନା କିଣା କ୍ଷୀର?
ନାଇଁ ନାଇଁ ଆମର ଗାଈ ଗୋଟେ ଅଛି ପା।
ଓହୋ। ଗାଈ କ୍ଷୀର ଦଉଚି ତାହେଲେ?
ହଁ ମୋର ବାପା ଦୁହଁନ୍ତି।
କଣ ଘିଅ ଫିଅ କରୁଚ ନା
ନା ମ ଘିଅ କରିବୁ, ମାଆଙ୍କ ଦେହ ଭଲେ ନାହିଁ ମା ଏମିତି ବନେଇବେ ନା। ଆଉ ସେଇ କ୍ଷୀରକୁ ଆ ଆମ କ୍ଷୀର ରହିବ କୋଉଠି ଯୋଉ ଏ ଯେ ଯେତିକି କ୍ଷୀର ଦବ, ଘର ର ସମସ୍ତେ ଟିକେ ଟିକେ ଖାଇଦେଲା ବେଳକୁ ଶଇଲା।
ତମେ ଖାଉଚ କାହିଁକି? ତମେ ରଖିଦେଉନା ରଖିକି ଘିଅ କରୁନା।
ଆମର ପରା ସବୁ ରୁଟି ଖାଆନ୍ତି। ରୁଟି ରେ କ୍ଷୀର ଖାଇଦେବେ ଆଉ କଣ।
ନା ନା, ତମେ ରଖି କି ଘିଅ କର। ଘିଅ କଲେ ଘିଅର କେତେ ମହତ୍ଵ ଜାଣିଚ ନା, ଘିଅ ଥୁଆ ହୋଇ ଯଦି ଜର ଥଣ୍ଡା ହେଇଥିବ ଘିଅ ଟିକେ ଖାଇଦେବ ଥଣ୍ଡା କମିଯିବ। ଯଦି ପାଟି ରେ ସି ତୁଳି ଭଳିଆ ହୁଏ ଜାଣିଚ ନା?
ହଁ ହଁ ଯୋଉଁ ଥଣ୍ଡା ହେଲେ ଘା ଫୁଣି ହେଇଯାଏ।
ହଁ ସେଥିରେ ବି ଘିଅ ଗରମ କରି ଯଦି ଲଗେଇବ ସେ କମିଯିବ। ସିଏ ବଢିଆ ଜିନିଷ। ଘିଅ ଗୋଟେ ବହୁତ୍ ଉପକାରୀ ଜିନିଷ ନା।
ହଁ।